ହ୍ୟାଲୋ।
ହଁ ଆସିବୁ।
ଶେଖର ବାବୁ କେମିତି ଅଛନ୍ତି।
ସେମିତି ଆଉ ଦୁଃଖେ ଶୁଖେ ବଞ୍ଚିବା କଥା।
ହୁଁ ହୁଁ। ଛାଡି ଦେ ଆମର ସ୍ପେଶାଲ ଝୋଳ ହଉଛି ଭାତ ମାଛ ତରକାରୀ।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
ଆମେ ବସକି ଭୋଜନ କରୁଛୁ।
ଆମର ଗୋଟେ ବାହାଘର ଅଛି ଯିବି ଆଉ।
କୁଆଡେ।
ଇଏ ଗୋଟେ ଚିହ୍ନା ମମିର ହୋଟେଲରେ।
ପଟ୍ଟାମୁଣ୍ଡା।
ହଁ ନା ବୋଧେ।
ଆଁ।
ନା।
ଆଉ କୋଉଠି।
ହବ ଏ ପାଖା ପାଖି।
ଓହୋ ହଉ ଯାଅ ଯାଅ ଏଞ୍ଜୟ୍ କର। ଆଉ ୱାଟର ପାର୍କ ଗଲ ପହରିଥିଲ। ୱାଟର ପାର୍କ ଗଲ ପହଁରା ଶିଖିଲ ପହଁରା।
ହୁଁ।
ହୁଁ ହୁଁ ହୁଁ।
ଆରେ ମୁଁ ଗୋଟେ ପହଁରା ନେଇକି ଯାଇିଥିଲି ସେ ମତେ ଶିଖେଇଲା।
ସତରେ ଶିଖେଇଲା ନା ସେ ମୁହଁ ଉପରେ ମିଛ କଥା ଗୁଡା କହୁଛୁ।
ନାଇଁ ନାଇଁ ଶିଖିଛି।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
ଏଇ କୋଉଠି ରହୁଚ ଭୁବନେଶ୍ୱରେ ନା କଟକରେ।
କଟକ।
ଓ ହୋ। ଡେଲି ଡେଲି ସକାଳୁ ଦହିବାରେ ଖାଉଥିବ ଆଉ।
। କଣ କରିବା ଜଳଖିଆ ତ ବଢ଼ିଆ ସେଇଟା।
ହୁଁ। ହଉ ବାରବାଟୀ ଡାକ ବାରବାଟୀ ଆମେ ବି ଯିବା ଖେଳିଆ।
ଆଁ।
କେତେବଳେ ଗୋଟେ ବାରବାଟୀ ଡାକ ଆମେ ତ ଯିବା ଖେଳିବା।
ଯିବା ଆଉ। କଉଁ ଟିକେଟ୍ କାଟିଦଉଚ?
ଟିକେଟେ କେତେ ପଡିବ କହୁନ? ଟିକଟେ କେତେ ପଡିବ କେତେ ପଇସା? ପଇସା ତ କୁହ ଟିକେଟେ କେତେ ପଇସା ପଡିବ? ହୁଁ। କହିବନି। ମୁଁ ତ ଭାବୁଚି ଆମର ହୁଁ- ମୁଁ ତ ଭାବୁଚି ଆମର ଯଉ ଆମର ଆମର ଏଇ ବକ୍ସି ବଜାର ଟେ ଗୋଟେ ନୂଆ ଦୋକାନ ଖୋଲିବି। ହୁଁ ଆମର ଏ ଯଉ ମୋବାଇଲ୍ ଦୋକାନ। ନୂଆ ଖୋଲିବି ଭାବୁଚି ସେଠି। ତମର ଜାଗା ଅଛି ବକ୍ସି ବଜାର ଟି ଜାଗା ଅଛି?
ମାନେ ଖୋଲିନି ମୁଁ ଭାବୁଚି ସେଠେ ଗୋଟେ ଜାଗା ନେଇକି ଖୋଲିବି ବୋଲି।
ଡେଟ୍ କଣ ଡେଟ୍?
ଉଁ- ଡେଟ୍ ଆମର ଏଇ ଡିସେମ୍ବର ପଚିଶ୍ ଆଡକୁ ଆଉ ମାନେ ଆମର ଅଫର୍ ବି ସେତବେଳେ ଥିବ ନା। ଆମର ଯଉ ବଡ ଦିନର ଅଫର ଖ୍ରୀଷ୍ଟମାସ୍ ହୁଁ ତା ଉପରେ ଥିବ ସେଇ ଦିନୁ ସେଇ ଦିନ ଟା ଖୋଲିଲେ ଭଲ ହବ।
ହଁ ଆମେ ଯିବା ଆଉ କଣ ଆମ ସାଙ୍ଗଟାର ଦୋକାନ ଖୋଲିଚି ଯିବାନି କେମିତି।
ହୁଁ ସେଠୁ ନୂଆ ଦୋକାନ ଖୋଲିବି ଆଉ ସବୁ ବ୍ରାଣ୍ଡ୍ ର ଫୋନ୍ ରହିବ। ପୁରା ଛୋଟ ଫୋନ୍ ଟାରୁ ଆରମ୍ଭ କରି ବଡ ଫୋନ ଯେତେବେଳେ ଯାହା ଖୋଜିବ ସବୁବେଳେ ପାଇଁ ପାଇବ।
ଗୋଟେ ଦରକାର୍ ଥିଲା ଏସ୍ ଟ୍ୱେଣ୍ଟି ସିକ୍ସ୍ ଅଲଟ୍ରା ବୋଲି ସେଇଟା ମତେ ଦବୁ।
ହୁଁ ତମ ପାଇଁ ସ୍ପେଶିଆଲ୍ ଡିସକାଉଣ୍ଟ୍ ହବ ଡିକାଉଣ୍ଟ୍ ହବ ଦଶଟା ଗିଫ୍ଟ୍ ନବ।
ନାଇଁ ଏତେ ଗିଫ୍ଟ୍ ମୋର କଣ ହବ ମୋର ପଚାଷ ହଜାର ଟଙ୍କା କାଟିକି ଡିସକାଉଣ୍ଟ୍ କରିଦେଇଦେବ।
ନାଇଁ ମ ଏତେ କାଟି ହବ ତେମେ ଗୋଟେ ନିଜେ ଗୋଟେ ଦେଖ ପଚାଶ ହଜାର ଟଙ୍କା ହେଲାଣି ହଉ ଆଜ୍ଞା ଦେବି ଆଉ କଣ।
ସତେଇଶ୍ ଟଙ୍କା ଦେବ ଆଉ।
ହଉ କିନ୍ତୁ ଦୋକାନ ଓପନିଂ ହେଲେ ଯାହା ହେଲେ ବି ଆସିବ। ଖିଆ ପିଆ କରୁଚି ହୁଁ- ଦୋକାନ ଓପନିଙ୍ଗ୍ ହେଲେ ଆସିବ। କିନ୍ତୁ ଲୋକଙ୍କ ଆଗେରେ ମାଗିବନି କି ନାଇଁ ସତୁରି ହଜାରେ ଲୋକ ନଥିଲା ବେଳେ ହେଲା ଆସିବ ସେଇ ସମୟ ତମକୁ ଦବା ଆଉ ହଁ।
ହୁଁ।
ଆଉ ଆସିବ ଓପନିଙ୍ଗ୍ କରିବା ଯଦି କହିବ ଯଦି ପାର୍ଟନରସିପ୍ କରିବା ଆପୋଲ୍ ରେ ଆମର କମିଶନ୍ ବି କେତେ ମିଳେ ତମକୁ କିଛିରୁ କିଛି ଦିଆହବ ଯଦି ଆସିଲ।
ମୁଁ କଣ ପଇସା ମାଗୁଚି।
ନାଇଁ ସେମିତି ତମେ ଏକଲା କରିବୁ କଣ ଭଲ ଲାଗିବ।
ହେଇକଥା ମୁଁ ଟିକେ ହଇରାଣ ହଉଚି ପିଲା କେହି ନାହାନ୍ତି ପିଲା ରହିବ ତମେ ସାହାଯ୍ୟ କରିଥାଅ। ତମକୁ ତିରିଶ୍ ହଜାର କାଟିକି ଦେଲିଣି ଯଦି ଟିକେ ସାହାଯ୍ୟ ମାଗିଚି କରିବନି।
ଆଉ ହୁଁ।
ଆଉ ଦୋକାନ ଅନୁକୂଳ କରିବି, ଭାବୁଛି କୋଉଟେ ଭଲ ଲୋକଟାକେ ଡାକି ଅନୁକୂଳ କଲେ ଭଲ ହୁଅନ୍ତା। କାହାକୁ ଡାକିଲେ ତମ କଟକରେ ବନେ।
ଆମର ଅଛନ୍ତି ଜଣେ କଟକୀ ନନା, କଟକୀ ନନା ତାଙ୍କୁ ଡାକିଲେ ହବ।
ଉଁ-ପଇସା ପତର କେତେ କଣ ନେବେ।
ହଁ, ପଇସା- ଦେଖିଲି କହିବେ ନା ସେମିତି କଣ କହିପାରିଵେ।
ହୁଁ ହୁଁ
ଆମର ତ କରିଥିଲେ ସେ ହଜାର ଦି ହଜାର ତ ନିଅନ୍ତି, ସେତିକି ରଖନ୍ତି ଆଉ।
ଆମର ସଉ ଦୋକାନା ଓପନିଂ କରିବା ଆଉ।
ହୁଁ ହୁଁ ହୁଁ ହଉଚି ଆଉ।
ହୁଁ, ତାହେଲେ କରେ ଯିବ।
ଉଁ
କାଲି ତମେ କଲେଜ ଯିବ।
ହଁ କାଲି ଗୋଟେ ଦିନ ବା ମୋର ଫିଜିକ କେମିଷ୍ଟ୍ରି ଟେଷ୍ଟ ଚାଲିଛି ନା ଏବେ ସମର ଭେକେସନ ଲର୍ଂନିଂ ଆସି। ଚାଲିଛି ତ ସେଥିପାଇଁ ଆଁ।
ଆଜି ବି ତାହେଲେ ଶୀଘ୍ର ଶୋଇପଡିବ ତମେ।
ଶୀଘ୍ର କଣ, ତାପରେ ଭୋଜିି ବି ଅଛି ଆଉ ଅଧଘଣ୍ଟେ ରେ ବାହାରିକି ଯିବି।
ମୁଁ କହୁଥିଲି ଭୋଜି ଯାଆନା।
ନାଇଁ ଆଉ ଘରେ ଖାଇବା ପିଇବା ହେଇନି, ତମର ସିନା ମାଛଝୋଳ ଖାଇ ଦଉଚ ଆମେ କଣ ଖାଇବୁ।
ହୁଁ, ଆଜି ଗୋଟେ ପାର୍ସଲ କରି ତମକୁ କଟକ ପଠେଇ ଦଉଚି।
ନାଇଁ ଏତେ ବାଟ କଣ ପଠେଇବ ଭଲ ଲାଗିବ କଣ। ଆଜି ଫେରେ ଯିବି କାଲିକି- ହୁଁ, କାଲି ତ ଗୋଟେ ଦିନ କ୍ଲାସ କାଲି ଗୋଟେ ଦିନ ଗଲେ, ତିନି ଦିନ ଛୁଟି ଅଛି ଶୁକ୍ରବାର, ଶନି, ରବି।
ତିନି ଦିନ ଛୁଟି ଅଛି ଆରାମସେ କରିହେବ ସବୁ କାମ ସାରିଦବା। ମୁଁ ଭାବୁଚି ଏଇ କାମ ତ ସରିଯିବ, ଏଇ କାମ ଯଦି ହବ ଆଜି। ଏଇ କାମ କେତେଟା ସରିଲାଣି ମୋର, ଏଇ କାମ କେତେ ବାର କି ତେରଟା ସରିବଣି।
ହୁଁ।
ଆଉ ରହିଲାଣି ସେତିକି ତ।
ହୁଁ
ସିଏ ଆଉ ଆସିବାର ଅଛି କାମ, କାଲି ଆସିଯିବ ବୋଧେ। ସିଏ ଆସିଲେ, ମୁଁ ଭାବୁଛି ତମେ ଆଣିଦିଅ ଜଲଦି ତମକୁ ମୁଁ ତମକୁ କଲ କରିି କରି।
ହଉ, ମୁଁ ବି ଏପଟୁ ସାମସଙ୍ଗ ବେରିକା ମଗଉଚି ମୁଁ ବି ଏବେ ସାମସଙ୍ଗ ବେରିକା ମଗଉଚି। ଯଦି ହବ ସିମ୍ ଫିମ୍ ରଖିକି, ଦିଟା ଜିଓ ସିମ୍ ଦିଟା ଏୟାରଟେଲ ସିମ୍ ନେଇଆସି।
ହଁ ହଁ ହଁ ହୁଁ ହୁଁ ହୁଁ।
ମୋ ଦୋକାନ ଓପନିଂ ରେ ଜମା ଆସିବ ହେଲା ଦୋକାନ ଓପନିଂରେ ଆସିବ ମନା କରିବୁନି ସେତେବେଳେ ସମୟରେ।
ନାଁ, ମୁଁ ଯେମିତି ହେଲେ ଯାଇ ପହଞ୍ଚିବି, ହୁଁ ଟିକେ ରହିଥା, ମୁଁ ଏଇଠୁ କଦଳୀ ଦିଟା ଧରିକି ଆସୁଚି।
ହଉ।
ହୁଁ, ଲାଇନରେ ଥାଓ ମୁଁ ସାଙ୍ଗେ ସାଙ୍ଗେ।
ହୁଁ, ସାଙ୍ଗେ ସାଙ୍ଗେ ଆଇବ କେତେ ସମୟ ନାଗୁଛି।
ହଁ, ବାବୁ କୁହ।
ହୁଁ।
ଓପନିଂ ଦିନ ହିଁ ମୁଁ ତମର ଫାଷ୍ଟ କଷ୍ଟମର ହେବି, ତ ସେଇ ଅନୁସାରେ ମୋ ପାଇଁ କରିଥିବ ଭଲ। ଖାଇବା ପିଇବା ପ୍ଲାନିଂ କରୁନ ଆମ। କଣ?
ତମ ଖାଇବା କମ୍ବିନେସନ୍ କୁ ମାନିବାକୁ ପଡିବ, ମାନେ ମାଗି ସହିତ କଦଳୀ ଆରେ ବାଃ।
ନାଇଁ ନାଇଁ କଦଳୀ -ଳୀ -ଳି-ଳି-ଳି ଅଲଗା ଖାଇଥିଲି ମ୍ୟାଗି ଟା ଅଲଗା।
ମାନେ କିଏ ଖାଏ କହିଲ ଏମିତି କିଏ ଖାଏ କଦଳୀ ସହିତ ମାଗି?
ମ୍ୟାଗି ଖାଇଥିଲଣି? ହାଲୋ।
ହଁ କହୁନ, ମୁଁ ଶୁଣୁଛି କୁହ।
ହାଦୋ।
ଉଁ।
ମୁଁ କହିଲି ମ୍ୟାଗି ଖାଇସାଇଲିନି, କଦଲି ଖାଉଛି ଏନା।
ଓହୋ ମୁଁ କଥିଲି ମ୍ୟାଗି ସହିତ କଦଳୀ ବୋଧେ ଚକୁଡିକି ଖାଉଚ, କିଛି ଗୋଟେ ନୂଆ ବୋଧେ। ଟ୍ରାଏ କରୁଛ
ଆଉ? ଆମର।
କହୁନ କୁହ।
ଏମିତି କଣ ଚାଲ୍ ଥିଲୁ କୁହ? ମୁଁ ଫାଷ୍ଟ ଦିନ ମୁଁ କହୁଛି ଭୋଜିଟେ କରିବା ସେଦିନ ପ୍ରୋବ୍ଲେମ୍ ହୋଉଛି।
ହୁଁ ଖଖଇବା କରିଥିଲେ ନା ମୁଁ କରିଚି। ତମେ ସେପଟେ ଯିବନି ସେପଟେ ସୁର୍ ସେଇଟା ଅଲଗା ଲୋକମାନଙ୍କ ପାଇଁ ତମ ପାଇଁ ପ୍ଲେଶାଲ୍ ଏପଟେ ମୁଁ ମଟନ ଫଟନ କରିବି।
ଓହୋ।
ଶୁଣ ଆଉ ଦିଟା ସାଙ୍ଗ ଅଛନ୍ତି ଚିକୁୁ ଆଉ ଜନ୍ମଯ। ସେମାନଙ୍କୁ ଡକା ହବ ଆଉ ତମେ ତ ଅଛ ଖାଇବ ଆଉ। ଆଉ କୋଉ ହୁଁ। କୁନ ଭାଇ ଏତେ ଦିନ ପରେ ମତେ କେମିତି ମନେ ପକେଇ କୋହୁଚନ୍ତି ଭାଇ କଲ୍ ଟା କର ବୋଲି। ଏତେ ଦିନ୍ ଯାକେ ତ କାଇଁ ମୋ କଥା ତାଙ୍କର ମନେ ପଡେନି ଆଜି କେମିତି ମନେ ପଡୁଛି।
ନେ ତମକୁ କହିଲେ?
ହୁଁ ମୋତେ ଏନା ହ୍ଵାଟସପ୍ ରେ ମେସେଜ୍ କରିଛନ୍ତି ଆଉ ମୋତେ କଲ୍ କର ମୋ ବାଲାନ୍ସ ଟା ସରିଯାଇଛି। ଏ ହଁ ଯେ ମୁଁ କାହିଁ କଲ୍ କରିବି? ତମେ ଏତେ ଦିନ୍ ଯାକେ କଲ୍ କର୍ ନ ତମେ ମତେ କଲ୍ କରୁନ ମୁଁ ମୋ ଆଡେ କାଇଁ ତମକୁ କଲ୍ କରିବି।
ହୁଁ।
ହଁ ମ୍ ମୁନା ତମେ ଗୋଟେ ନିଜେ ଗୋଟେ କଥା ଭାବ ଆମେ ଫୋନ୍ କାହିଁ କିଣିଛୁ, ଆମେ କଲ୍ କରିବୁ। ତମେ ତମ ଆଡୁ କାହିଁ କଲ୍ କରିବ। ଆମ ଇଚ୍ଛା ହେଲା ଆମେ କଲ୍ କରିବୁ ତମେ କାହିଁ କଲ୍ କରିବ? ସେୟା।
ତମର ଦରକାର୍ ଅଛି ତମେ କଲ୍ କରିବ।
ହୁଁଁ ମୁଁ ତ ସେୟା କହୁଛି।
ହୁଁ। ଛାଡ ତାଙ୍କର ତ ଷ୍ଟାଟିଙ୍ଗ୍ ରୁ ସେମିତିଆ ମୁଁ ତାଙ୍କୁ ଦିନେ ପ ମୁଁ ତାଙ୍କୁ ସେ କାଲି କଥା ହୋଉଥିଲୁ ପଚାରିଲି ଆଉ ଖେଳକୁ ତମେ କାହିଁ ଆସୁନ?
ହୁଁ।
କଁ ହେଲା?
ହୁଁ କଁ କହିଲେ?
ମତେ କହୁଛନ୍ତି, ମୁଁ ତ ଘାସ ସରିବାକୁ ଯାଉଥିଲି।
ହଁ ସେ ଗାଈ ହେଇଯିବେ ନା ଘାଁସ ଚରେ ଯାଉଛି, ଆରେ ସେ ସତରେତ ପାର୍କ ଯାଇଥିଲେ।
ସେ ପାାରୁ ଘାସ ଯାଉଥିବ ସୋଷ୍ଟ ଦେଇ।
ଘାସ ତ ଥିଲା କି ପୋଖରୀରେ ପାଣି ନଥିଲା।
ମାନ ପାଣି ପି ଦେଇ ଶୋଇଛି।
ମାନେ କଣ ସେମାନେ ହଇରାଣ କରୁଛନ୍ତି ଲୋକଙ୍କୁ।
ହୁଁ।
ଲୋକ ତାଙ୍କ ବାଟରେ ବହୁଛନ୍ତି ସେ ଲଭୁାନ ସେଠି ତାଙ୍କ ପାଖେ ଯାଇଁ ବହୁଛନ୍ତି।
ତାଙ୍କ ଗାଲଫ୍ରେଣ୍ଡ ବି ଆସିଥିଲେ?
ହୁଁ କଣ ଅଙ୍କଲ ଆଣ୍ଟି ଯେମିତି ବସିଥିଲେ ଅଙ୍କଲା ଆଣ୍ଟି ଯେମିତି ବସିଥିଲେ। ତାଙ୍କ ପାଖରେ ଯାଇ ବସି ପଡିଲେ ହେରା ସେ ତାଙ୍କର ଗୋଟେ କଥା ଘରେ କଥା ହେଇପାରୁ ନାହାନ୍ତି ବୋଲି ପାର୍କ ଯାଇଛନ୍ତି କଥାହେବାକୁ। ଇଏ ଯାଇକି ତାଙ୍କ ମଝିରେ ଯାଇକି ବଉଚି। ଏଇଟା ଗୋଟେ ଖରାପ କଥା। ହେ କାହାକୁ ଗୋଟେ ଶାନ୍ତିରେ ଗୋଟେ ରଖେଇ ଦଉନି ସେଇ କଥା ବା। ଗୋଟେସମାଜରେ ରହିବା ଯୋଗ୍ୟ ନୁହଁ ତମେ ଗୋଟେ ଭିତରୁ ଗୋଟେ ତମର ଗୋଟେ ଭାବନା ଆସିବା କଥା ନାଇଁ ଅକଲ୍ଆଣ୍ଟି ଘରେ ରହିପାରୁନାହାନ୍ତି ଏଠିକି ଆସିଛନ୍ତି କଥ ଥା ହେବାକୁ ଗୋଟେ ଶାନ୍ତିରେ କଥା କରିବା ସିଧା ଯାଇକି ଟିକେ ସାଇଟି ହବୁ ମଝିରେ ବସି ପଡୁଛି।
ହଁ ହଉ ରୁହ ମୋର ଗୋଟେ କଲ୍ ଆସିଲାଣି ମିଟିଂ ପାଇଁ ଯାଉଛି।
ହଉ।
ହୁଁ।